ହାଲୋ ହାଲୋ ସାର୍ ଗୁଡ଼ ଇଭିନିଙ୍ଗ। ଆଁ କେମିତି ଅଛନ୍ତି?
ହଁ ବହୁତ ଭଲ ଅଛି ଆପଣ ଆ କରିସାରିଲେଣି ଡି-ଡିନର୍ କରିସାରିଲେଣି?
ଆ ନା ସରିନି ଆଉ ଟିକେ ପରେ।
ହୁଁ ଆପଣ ଏ ସନ୍ଧ୍ୟା ସମୟରେ। ଏ ମ ଡ୍ୟାନ୍ସ ଫାନ୍ସ କରନ୍ତି ବୋଧେ ନୃତ୍ୟ ଫୃତ୍ୟ କରନ୍ତି ବୋଧେ।
ହଁ ମତେ ଭଲ ଲାଗେ। ମତେ ଭଲ ଲାଗେ ମୋର ସବୁବେଳେ ମତେ ଯେତେବେଳେ ଭଲ ଲାଗେ କି ଇଚ୍ଛା ହୁଏ ମୋର ସ ସକାଳେ ଚାଲିଥାଏ ଦିନ ବେଳା ଚାଲିଥାଏ ରାତିରେ ଚାଲିଥାଏ। ଯୋଉ ଟାଇମ ରେ ବି ମତେ ଇଚ୍ଛା ହବ ମୁଁ କରିନିଏ ସେମିତି କିଛି। ଏ ପର୍ଟିକୁଲାର ଟାଇମ ନାଇ ଏଇ ଟାଇମ ରେ ହିଁ ମତେ କରିବାର ଅଛି କହିକି।
ଆଚ୍ଛା ଆଚ୍ଛା ଆପଣ ଯେତେବେଳେ ଭଲ ଲାଗେ ଆପଣ କରନ୍ତି ଆପଣଙ୍କର ଗୋଟେ ଆ ମାନେ ଉଁ ଆମ। ଇଚ୍ଛା ଆଗ୍ରହ ଅ ନୃତ୍ୟ ପାଇଁ ଜ ଅଧିକ ଯେହେତୁ ଅଛି ଆପଣଙ୍କୁ ଯେତେବେଳେ ଇଚ୍ଛା ହୁଏ ଆପଣ କରନ୍ତି ନା କଣ? ସଠିକ ତ।
ଆଜ୍ଞା ଆଜ୍ଞା ଆଜ୍ଞା। ଆପଣଙ୍କୁ ବି ଭଲ ଲାଗିବ ବଧେ?
ଏ ହେ ହେ। ପୁରୁଷ ହିସାବରେ ମତେ ଭଲ ନୁହଁ କିନ୍ତୁ ମନୋରଞ୍ଜନ ପାଇଁ। ଆଉ ମୁଁ ଦେଖେ ତ କେବେ ଚେଷ୍ଟା କରେନି। ହଁ କେବେ ଚେଷ୍ଟା କରିନି। ଯାହା ଶୁଣି ଖୁସି ଲାଗିଲା ଆପଣ। କିନ୍ତୁ ଅ ଅ ମାନେ ମୋ ବ୍ୟକ୍ତିଗତ ମତରେ ଯଦି ଆପଣ ଦେଖିବେ। ତେ ନୁହ ମାନେ ଡ୍ୟାନ୍ସ ଟା କେବଳ ଗୋଟେ ମନୋରଞ୍ଜନର ମାଧ୍ୟମ ନୁହେଁ। ଗୋଟେ ସେ ମାନେ ଆମେ ଦେଖିବା ଆପଣ ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ପାଇଁ ଆଜ୍ଞା ବହୁତ। ତ ଆବଶ୍ୟକତା ମଧ୍ୟ ରହିଛି। ମାନେ ଗୋଟେ ଯୋଉଟାକୁ କୁହାଯାଏ ଚମତ୍କାରୀ ବ୍ୟାୟାମ ମଧ୍ୟ ଗୋଟେ ନୃତ୍ୟ ଟା ମାନେ। ଅ ବ ବ ଶରୀର ବି ସୁସ୍ଥ ରହିବ ମନ ବି ସୁସ୍ଥ ରହିବ ଆପଣ ନିଶ୍ଚିତ ଭାବେ ଡ୍ୟାନ୍ସ କରିଛନ୍ତି ଆପଣ। ନିଶ୍ଚିତ ଭାବେ ଆଉ ଜାଣିପାରୁଥିବେ ଆପଣଙ୍କ ମନ କେତେ ସୁସ୍ଥ ରହୁଛି। ଆପଣ କୋଉ ନୃତ୍ୟ କରନ୍ତି?
ମତେ ସେମି କ୍ଲାସିକାଲ କରିବାକୁ ଭଲ ଲାଗେ।
ହୁଁ।
ଉଁ ଉଁ ଯଉମାନେ ଡ୍ୟାନ୍ସ କରନ୍ତି ଡ୍ୟାନ୍ସର ଗୁଡ଼ାକ ସେମାନଙ୍କୁ। ଆ ଯୋଉ ବି ଉଁ ଡ୍ୟାନ୍ସ ଦିଆଯାଏ ଏ ସେମାନେ ସେମାନଙ୍କୁ ସବୁ ଡ୍ୟାନ୍ସ ପ୍ରାୟ ଭଲ ଲାଗେ ହେଲେ କିଛି କିଛି ଡ୍ୟାନ୍ସର ମାନଙ୍କୁ। ର ଥାଏ ଯେ ସେମାନେ ଏଇ ଡ୍ୟାନ୍ସ ହିଁ ପ୍ରାୟ ଟାଇମ କରିଥାନ୍ତି ଏମିତି ନୁହଁ ଯେ ସେମାନଙ୍କୁ କିଛି ପ ଟିକୁଲାର ଡ୍ୟାନ୍ସ ଭଲ ଲାଗେ ସେମିତି ବି ନୁହଁ ହେଲେ ଉଁ। ଯେହେତୁ ମୁଁ ଟିକେ ସେମି କ୍ଲାସିକାଲ ଡ୍ୟାନ୍ସ କରୁଛି ତ। ଅ। ଭାବୁଛି ଆପଣଙ୍କୁ ଆପଣଙ୍କୁ କୋଉ ଟାଇପ ର ଡ୍ୟାନ୍ସ ଭଲ ଲାଗେ?
ଦେଖନ୍ତୁ ମୁଁ ହଁ ବ ଗୋଟେ ଆ। ପ୍ର-ପ୍ରଥମତଃ ଗୋଟେ ଓଡିଆ ହିସାବରେ ମତେ ଓଡିଶୀ ଭଲ ଲାଗେ। ପରବର୍ତ୍ତୀ ସମୟରେ ସମ୍ବଲପୁରୀ ବି ଭଲ ଲାଗେ। ଆଉ ଗୋଟି ପୁଅ ଆଉ ତା ସହିତ ବିଭିନ୍ନ ପ୍ରକାର ନୃତ୍ୟ। ବା ଭଲ ଲାଗେ ଏଇସବୁ ଜିନିଷ ଓଡିଶାରେ ଯେତିକି ପାରମ୍ପରିକ ନୃତ୍ୟ ଅଛି ଭଲ ଲାଗେ। ଆଧୁନିକ ଡ୍ୟାନ୍ସ ମଧ୍ୟ ମତେ ଭଲ ଲାଗେ ମାନେ ଆପଣ ଜାଣିଥିବେ ଗୋଟେ ନୃତ୍ୟ ମନୋରନଜନ କରେ ତା ସହିତ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଗୋଟେ ଗଭୀର ସକାରାତ୍ମକ ପ୍ରଭାବ ପକାଏ ଆପଣ ଡ୍ୟାନ୍ସ କରୁଛନ୍ତି ଆପଣଙ୍କ ଉପରେ ପ୍ରଭାବ ପକାଏ ଆଉ କିଛି ଦର୍ଶକଙ୍କର ମନୋରଞ୍ଜନ ମଧ୍ୟ କରେ। ତ ଉଭୟ ତ ଏଇ ଜିନିଷ ପ୍ରଭାବ ପକେଇବ ଉଭୟ ଉଭୟଙ୍କ ଉପରେ। ଆଚ୍ଛା ଆପଣ ଯୋଉ ଡ୍ୟାନ୍ସ କରନ୍ତି ଆପଣଙ୍କର ସ୍ଵାସ୍ଥ୍ୟ ଉପରେ କେତେ ପ୍ରଭାବ ପକାଏ ଆପଣଙ୍କ ମାନେ କଣ କଣ ଡ୍ୟାନ୍ସ କରିବାକୁ ଆପଣ କେମିତି ଉପକୃତ ହୁଅନ୍ତି ଠିକ ଅଛି ଆପଣଙ୍କର ସେଇଟା ଗୋଟେ ରୁଚି ଆପଣଙ୍କର ଗୋଟେ ପ୍ୟାସନ ସେଇଟା ତା ତାକୁ ବାଦ୍ ଦେଲେ ଆପଣ କୋଉ ଭଳି ଭାବେ ସେଇଟା ସବୁ କରିବା ଦ୍ଵାରା ଆପଣଙ୍କର କଣ କଣ ସାମଗ୍ରୀକ ବିକାଶ ହୁଏ ଆପଣଙ୍କର ସ୍ଵାସ୍ଥ୍ୟ ଉପରେ?
ହଁ ଏବେ ଯେମିତି କିି ଆ ଏଇଟା ଗୋଟେ ହଉଛି ଯୋଉମାନେ ବି ଡ୍ୟାନ୍ସ କରନ୍ତି ଡ୍ୟାନ୍ସ ହଉ କି ଯୋଉମାନେ ସିଙ୍ଗର ଗୁଡାକ ବି ହୁଅନ୍ତୁ ଏଗୁଡାକ ଏ ଗୋଟେ ଇମୋସନ ସେମାନଙ୍କ ସହିତ ଯୋଡି ହେଇକି ଥାଏ ତ ଯେତେବେଳେ ଆମେ କିଛି ମନ ଦୁଖରେ ବି ଯଦି ଥାଉ କହିଲେ ଆମେ ଯଦି ଡ୍ୟାନ୍ସ ଦେ କରିଦବୁ କହିଲେ ଆମକୁ ଭଲ ଲାଗେ।
ଆଚ୍ଛା।
କି ଏବେ ଯଦି ଯେହେତୁ ଏବେ ଆମେ ଏମିତି ବି ହେଇଥାଉ ଯେ ସେଲ୍ଫ ଷ୍ଟଡି ପିଲା ଗୁଡାକୁ ଯୋଉ କରିଥାନ୍ତି। କଣ୍ଟିନ୍ୟୁ ବସିକି ରହିଥାନ୍ତି ଆହୁରି ଆମକୁ ଯେହେତୁ ମୋର ହବି ଡ୍ୟାନ୍ସ ତ ମୁଁ ଯେତେବେଳେ ଡ୍ୟାନ୍ସ କରିବା ପାଇଁ କେ ଯାଏ ତ ମୁଁ ଏକ୍ସରସାଇଜ ବି ନ କରିକି କିଛି ୱାକ୍ ବି ଯଦି କରିନଥିବେ ତ ସେଇଠି ବି ମୋର ଏକ୍ସରସାଇଜ ବଗେରା ହେଇଯାଏ। ତ ମୋର ହେଲ୍ଥ ପାଇଁ କି ବି ଏଇଟା ଭଲ ଏଇଠୁ ମତେ ଖୁସି ବି ମିଳେ। ଆ ଆହୁରି ମୁଁ ଡ୍ୟାନ୍ସ କରିବି ଆହୁରି ଆହୁରି କିଏ ମୋର ଡ୍ୟାନ୍ସ ଦେଖି କିଏ ଖୁସି ହବ କି ମୋର ଡ୍ୟାନ୍ସ ଦେଖିକି କିଏ ପୁଣି ଆଉ କାହାକୁ ଡ୍ୟାନ୍ସ କରିବା ପାଇଁ କି ଇଚ୍ଛା ହେବ। ତ ଏଇଟା ମୋ ପାଇଁ କି ଭଲ କଥା। ତ ଭାବୁଛି ଏଗୁଡାକ ସମସ୍ତଙ୍କୁ ବେନିଫିଟ ମଧ୍ୟ ଦଉ ଥିବ ଯେ ଏମାନେ ଦେଖ ପରେ ଭଲ କଥା। ଆହୁରି କିଏ ଯଦି ଇଚ୍ଛା ବି କରୁଛନ୍ତି ନା ଯେ ହଁ ମୁଁ ତା ଭଳିଆ ଡ୍ୟାନ୍ସ କରିବି ଭଲ ଡ୍ୟାନ୍ସ କରୁଛି ଦେଖିକି କା ମନରେ ଗୋଟେ ଇଚ୍ଛା ଆସି ଯାଏ। ଯେ ତା ଭଳିଆ ହବା ପାଇଁ କି ଚାହୁଁଛେ।
ଆଜ୍ଞା ଆଜ୍ଞା ଦେଖନ୍ତୁ ମାନେ ଡ୍ୟାନ୍ସ କରିବା ଦ୍ଵାରା ଆପଣଙ୍କର କାର୍ଡିଓ ବ୍ୟାୟାମ ଟା ହଉଥିବ କାଡିଉ। ତା ସହିତ ଆପଣଙ୍କର ବ୍ଲଡ ସରକୁଲେସନ ବି ଭଲ ହଉଥିବି ଦେହରୁ ସ୍ଵତିଂ ହେଲେ ଭଲ ଲାଗୁଥ ଫିଲ୍ ହଉଥିବ ଯାହା ଫଳରେ ଆପଣ ଆପଣ ବି ଜାଣିଥିବେ ରକ୍ତ ସଞ୍ଚାଳନ ଯଦି ଭଲ ହୁଏ ବଢେଇ ଦିବ ଯେତେବେଳେ ରକ୍ତ ସଂଞ୍ଚାଳନ ବଢିବ। ସେତେବେଳେ ଯୋଉ ହୃଦ୍ଘାତ ବା ଯୋଉ ହାଟଟାକ ଆପଣଙ୍କର ହବାର ବା ଉଚ୍ଚ ରକ୍ତଚାପ ହବାର ଆଶଙ୍କାଟା ଆପଣଙ୍କର ହ୍ରାସ ପାଇଯିବ। କମ ହବ ସେଟା ତା ଛଡା ଆପଣ ଓଜନ ବି ନିୟନ୍ତ୍ରଣ କରିପାରିବେ ଯଦି ଆପଣ ନିୟମିତ ଦ ନାଚ କରୁଛନ୍ତି। ତ ଆପଣଙ୍କର ଶରୀରରୁ କ୍ୟାଲୋରିୀ ବର୍ଣ୍ଣ ହୁଏ। ଯାହା ଫଳରେ ମେଦବହୁଳଥା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଆଉ ତା ସହିତ ଆପଣଙ୍କର ମା ଆ ଯୋଉ ଭଳିଆ ଆପଣ ବଡି ଫ୍ଲେକ୍ସିବିଲିଟି ବି ହୁଏ। ଅଉଁ ବା ଶରୀର ସନ୍ତୁଳନ ଟା ବି ମଧ୍ୟ ଅ ଠିକ ରହିବ। ଆଉ ଆପଣଙ୍କୁ ଯୋଉ କଥା କହିଲେ ମାନ୍ୟ ମାନସିକ ଅବସାଦରୁ ମଧ୍ୟ ମୁକ୍ତି ମିଳେ ଆପଣଙ୍କୁ ଦୁଃଖ ଲାଗୁଛି ଆପଣ ଟିକେ ଅ ନା ନା ନାଚ କରୁଛନ୍ତି। ତାସଫଳରେ ଆପଣ ଜାଣିଥିବେ ସେଇଟା ଗୋଟେ ଆମର ବିଭିନ୍ନ ପ୍ରକାର ଆ ମେଗଡାଲା ଅଛି ଯେମିତି ଆମର ଏଣ୍ଡ୍ରୋଫିନ୍ ଅଛି। ସେଗୁଡା ସବୁ ହର୍ମୋନ ର କମି ଅଛି। ଏଣ୍ଡ୍ରୋଫିନ ହରମୋନ ଟା ବାହାରେ ଯାହାଟା କି ଆପଣଙ୍କୁ ଗୋଟେ ଗୁଡ ଫିଲ କରିବ, ଗୋଟେ ବ୍ଲିସ ଫିଲ କରିବ ଆ ପଣକୁୁ। ଅଁ ଯାହା ଫଳରେ ଆପଣ ଚିନ୍ତା ଆଉ ମାନସିକ ଚାପକୁ ମଧ୍ୟ ଦୂର କରନ୍ତି। ଆପଣ ସେ ଦିଟା ହେଇଛି ନା ନାଇଁ।
ହଁ ଏଇଟା ତ ଅ ଜ ହେଇଛି ହିଁ। ସମସ୍ତଙ୍କ ସହିତ ବଧେ ହୁଏ ଯୋଉ ମାନେ ବି ଡ୍ୟାନ୍ସ କରନ୍ତି।
ଏ ନେକ୍ସଟ ହଉଛି ଆପଣଙ୍କର ଆତ୍ମବିଶ୍ୱାସ ମଧ୍ୟ ଅ ମାନେ ବୃ ବୃଦ୍ଧି କରୁଥିବ। ଆପଣଙ୍କୁ ଗୋଟେ କନଫିଡେନ୍ସ ଆସିବ। ଆପଣ ଦଶ ଲୋକଙ୍କ ଆପଣଙ୍କୁ ମଧ୍ୟ ଅ ଗୋଟେ ଭଲ ଲାଗିବ ଆଉ ଉଁ ତା ଛଡା ଗୋଟେ ସକାରାତ୍ମକ ମନୋଭାବ ଆସିବ ଆପଣଙ୍କ ଭିତରେ, ଖୁସି ଆସିବ। ଅଁ ନ କରାତ୍ମକ ଚିନ୍ତାଧାରା ଦୂର ହବ। ଆପଣଙ୍କର ସ୍ମରଣ ଶକ୍ତି ମଧ୍ୟ ବଢିବ।
ହୁଁ। ଏବେ ଆମେ ଯୋଉ ଏବେ ବି ଦେଖିବେ ଯେ ଆପଣ ଅଁ ଯେ ଡ୍ୟାନ୍ସକୁୁ ନେଇକି ବି ଗୋଟେ ଏକ୍ସରସାଇଜ ବାହାର କଲେଣି। ଯେ ଡ୍ୟାନ୍ସ କରିକି ସେମାନେ ଏକ୍ସରସାଇଜ କରନ୍ତି ଯୋଉମାନେ ବି ଆଉ ସେମାନଙ୍କୁ ଏଇ ଏକ୍ସରସାଇଜ କରିବା ଦ୍ଵାରା ଖୁସି ବି ଲାଗେ ସେମାନଙ୍କୁ ଦେଖୁଥିବେ ଆପଣ। ଆହୁରି ଯୋଉ ସମ୍ବଲପୁରୀ ଡ୍ୟାନ୍ସ ବି ଯଦି ଆମେ କହିବା ଯେ ଆମର ଇଆଡେ ସମ୍ବଲ ପୁର ସାଇଡ଼ ର ଅ ସମ୍ବଲ ଉମ ଉଁ ସମ୍ବଲପୁରୀ ଡ୍ୟାନ୍ସ ଟା ଏବେ ଆମେ ଦେଖିବା ଯେ ବାର ରାତିରେ ବି ଚାଲିଥା ହଉଛି। ତ ନିହାତି ଭାବରେ ବଧେ ଆପଣ କେବେ ଡ୍ୟାନ୍ସ ନ କରିଥିଲେ ବି ଏମିତି କିଛି ବାରାତିରେ ତ ନିହାତି
ହଁ ଆପଣ ହା ହା ହା ନିଶ୍ଚିତ ଭାବେ ସେଇ କଥା କୁହନ୍ତୁ ନାହିଁ। କା ର ବାହାଘରରେ ଗଲେ ତ ବଢିଆ ସୁନ୍ଦର ହଁ ସେଇ ସମୟରେ ବା ସୁନ୍ଦର ଡ୍ୟାନ୍ସ ପୁଅ ମାନଙ୍କର ହୁଏ। ମାନେ ପୁଅ ମାନେ କିଛି ପ୍ରଫେସନାଲ ଡ୍ୟାନ୍ସ କରନ୍ତି। କିନ୍ତୁ ବାରାତି ସମୟରେ ଭଲ ଡ୍ୟାନ୍ସ ତ ହୁଏ ଆଉ ଆଉ କଣ କହିବି ସେ ଡ୍ୟାନ୍ସ ଟା ହଁ ଆଜ୍ଞା। ସେଟା କୁ ତ ସେମାନେ ଟିପିକାଲ ଡ୍ୟାନ୍ସ ବୋଲି କହିହବ। ଆଜ୍ଞା ଆଜ୍ଞା।
ଏମିତି ନୁହ। ଯେ କେହି କହିକି ସମସ୍ତେ ଡ୍ୟାନ୍ସ କରନ୍ତି ସେଇଟା ଆ ସେମାନଙ୍କର ସେମାନେ ବାରାତିରେ ହୁଅନ୍ତୁ କି କିଛି ଷ୍ଟେଜ ପରଫମାନ୍ସ ହୁଅନ୍ତୁ, ଯାହା ବିି ହଉ କିନ୍ତୁ କରନ୍ତି ସେମାନେ। ଆହୁରି ଏ ସେମାନେ
ସେମିତି କିଛି ସାମଞ୍ଜସ୍ୟ ମୋର ନାହିକି ଆ ମାନେ ଉଭୟ ପୁରୁଷ ଆଉ ସ୍ ମାନେ ଅ କି ମହିଳା ଯୋଉମାନେ ବି ହୁଅନ୍ତେ ମାନେ ପୁଅ ହଉ କି ଝିଅ ହଉ ସମସ୍ତେ ଇ ଡ୍ୟାନ୍ସ କରିବା କଥା, ମାନେ ନୃତ୍ୟ କରିବା କଥା। ଯାହା ଫଳରେ ଗଟେ ଶରୀର ସନ୍ତୁଳନ ରକ୍ଷା ହବ। ଆ ଯାହା ଯାହା ବି ଆମେ କହିଲେ ଆ ଆପଣ ବି ଯୋଉ ଯୋଉ କଥା ବି ଆପଣ ନିଜର ଅନୁଭୂତି ବୋଲି ପ୍ରକାଶ କଲେ ଅ ସେଇ ଜିନିଷରେ ସମସ୍ତେ ସମ୍ମିଳିତ ହେବେ ଠିକ ହେବେ ନା ଆପଣ ଏଥିରେ କଣ ଆପଣ ଦିଉ ମତ ନା ଆପଣ ଏଥିରେ ମାନେ କଣ ଆପଣଙ୍କ ମନ ମତାମତ କଣ?
ଏବେ ଆପଣ ବି ଦେଖିଥିବେ ଏବେ ଯଦି ଉଁ କିଛି ବି ଯଦି ପର୍ବପର୍ବାଣି ବି ଯଦି ହଉଛି ତାହେଲେ ଏ ପ୍ରଥମେ ଗୀତ ହିଁ ବାଜିଥାଏ ସବୁଥିରେ ଯାହାବି ଆମର ପର୍ବପର୍ବାଣୀ ରହିଥାଉ ଯେ। ତ ସେଠି ଗୀତ ବାଜିବ ମାନେ ସେଠି ନାଚ ଗୀତ ହବ ହିଁ ଆହୁରି ଦେଖୁଥିବେ। ମ୍ୟା ଫାମିଲି, ଫ୍ୟାମିଲି ପରିବାର ମଧ୍ୟରେ। ଯଦି କିଛି ଯଦି ଆଗରୁ ଯଦି କିଛି ପାଟିତୁଣ୍ଡ ଝଗଡା କିଛି ବି ଯଦି ହେଇଯାଇଛି ତାହେଲେ ଯଦି ଡ୍ୟାନ୍ସ ପାଇଁକି ଯଦି ଯିବେ ତ ଟାଣି ନେଇକି ଆମେ ଡ୍ୟାନ୍ସ କରୁ ଯେ ଅପୋଜିଟ ଫାମିଲି ରୁ ଯଦି ସେମାନଙ୍କ ଭିତରେ ଯଦି କିଛି ଝଗଡା ହେଇଛି। କହିଲେ ଏଇଥିରେ ବି ସେମାନଙ୍କ ଭିତରେ ବି ଗୋଟେ ବଣ୍ଡିଙ୍ଗ ବି ତିଆରି ହୁଏ କି କିଛି ସେମାନଙ୍କ ଭିତରେ ଯାହାବ କିଛି ପ୍ରୋବ୍ଲେମ୍ ଥିବ ସଲ୍ଭ୍ ବି ହୋଇଯାଏ। ତ ମୁ ଏଇଟା କୋଉଠି ନା କୋଉଠି ବହୁତ ହେଲ୍ପ କରେ ଏଇ ଜିନିଷଟା। ଆପଣ ଦେଖିଥିବେ ବୋଧେ?
ହଁ ଆଜ୍ଞା ତ ତ ମାନେ ପରିବାର ପରିବାର ସହିତ ସ ମାନେ କେତେବେଳେ ଗୋଟେ କୌଣସି ଆ ମୁହୂର୍ତ୍ତରେ ବା କୌଣସି ସମୟରେ ଭେଟ ହେଲେ ବା କୌଣସି ଏକାଠି ହେଲେ ସମସ୍ତେ ବା ଆ ମ ନୃତ୍ୟ ପରିବେଷଣ କରନ୍ତି ଆମେ ବହୁତ ଜାଗାରେ ଦେଖିଛେ। ଆମେ ଦିବା ସଂସ୍କୃତି ଦେଖିଚେ ମିଳିମଶି ଯଉ ନୃତ୍ୟ ପ୍ରଦର୍ଶନ କରନ୍ତି। ସେଥିରେ ଗୋଟେ ଭଲ ଆତ୍ମୀୟତା ଥାଏ। ସେଥିରେ ଭଲ ସଂସ୍କୃତି କୁ ମା ମାନେ ଆଦାନ ପ୍ରଦାନ କରିବାର ଗୋଟେ ଉତ୍ସ ଥାଏ। ଯାହା ଆମର ଗୋଟେ ଭାବନା କୁ ଦ୍ୱିଗୁଣିତ କରେ। ପରସ୍ କିପରିକ ଆପଣ ଯୋଉ କଥା କହିଲେ କ୍ରୋଧ, ରାଗ, ମୁହ, ଯାହାବ ଥିବ ଭୁଲିକି ତା ସହିତ ଯଦି ଆମେ ଆପଣ ଯଦି ଟିକେ ନାଚିଦେବେ ଆପଣଙ୍କୁ ଗୋଟେ ସକାରାତ୍ମକ ମନୋଭାବରେ ଆପଣଙ୍କୁ ବିଚାରଧାରା ମନରେ ଆସିବ। ନିଶ୍ଚିତ ଭାବେ ନୃତ୍ୟ ଅ କେବଳ ଆମ ପାଇଁ ନୁହଁ ସମସ୍ତଙ୍କ ପାଇଁ ନିହାତି ଜରୁରି ଆପଣଙ୍କ ପାଇଁ ବି ଜରୁରୀ ମୋ ପାଇଁ ବି ଜରୁରୀ ଆଉ ମୋର ମଧ୍ୟ ମେଦବହଳ ହେଲାଣି ମୁଁ ଭାବୁଛି ବର୍ତ୍ତମାନ ସମୟରେ ଯଉ ଜୁମ୍ବା କେମିତି କ୍ଲାସ କିଛି ହଉଛି? ମୁଁ ଭାବୁଛି ମତେ ଯାଇକି ସେଇଠି ଡ୍ୟାନ୍ସ ଫ୍ୟନ୍ସ ମଧ୍ୟ କରିବି ମାନେ ଆଗ୍ରହ ଅଛି, କିନ୍ତୁ ଗୋଟେ ସରବର ପାଇଁ କରିପାରୁନାହିଁ। କିନ୍ତୁ ସେ ମନରେ ସେଇଟା କାଢିକି ମତେ ମଧ୍ଯ ନୃତ୍ୟ କରିବାକୁ ପଡିବ। ଯଦି ଆପଣ ଟିକେ ଭଲ ଡ୍ୟାନ୍ସ କର ଆପଣ ଭଲ ଡ୍ୟାନ୍ସ କରେ ଆପଣ ସରବ ବି ଭଲ ସୁସ୍ଥ ଥିବ ବୋଲି ମୁ ଆଶା କରୁଛି, ହେ ହା ହା।
ହଁ ମୁଁ ଚାହିଁବି ଯେ ଆପଣଙ୍କ ଫ୍ୟାମିଲି ରେ ବି ଯଦି କେହି ଯଦି ଡ୍ୟାନ୍ସ କରିବାକୁ ପସନ୍ଦ ବି ଯଦି କରୁନାହାନ୍ତି କହିଲେ ଆପଣ କରନ୍ତୁ। ସେମାନଙ୍କୁ ସେମାନେ ଇଛା ନ କଲେ ବି ଆପଣ ଷ୍ଟାର୍ଟ କରିଦିଅନ୍ତୁ ଘରେ ଗୀତ ଲଗେଇ ଦିଅନ୍ତୁ ତ ସମସ୍ତଙ୍କ ଗୋଡ଼ ଚାଲିବ ହିଁ ସମସ୍ତେ ଡ୍ୟାନ୍ସ କରିବେ, ଆହୁରି ଖୁସିରେ ବି ରହିବେ। ଆ ଆଶା କରୁଛି ଯେ ଭଲ ଲାଗିଥିବ ଆପଣଙ୍କ ମୋ ସହିତ କଥା ହେଇକି ମତେ ବି ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା। ।